ଆଚ୍ଛା
ହାଲୋ।
କଣ କରୁଛ?
ଏଇ ବସିଥିଲି ତମେ କଣ କରୁଚ?
ଏଇ ବସିଛି ତମ ଆଡେ ବଧେ ବହୁତ୍ ପବନ ହଉଚି ନା କଣ।
ହଁ ଆମ ଆଡେ ପବନ ଦଉଛି ତ।
ହଁ ଶୁଣା ଯାଉଛି ପବନ ଗୁଡା କେତେ ଜୋରସେ ହଉଚି ବଧେ ବର୍ଷା ଉଠେଇଚି ନାଇଁ?
ହଁ ହଁ।
ଏବେ କାଇଁ ବସିଛ ବାହାରେ ପବନ ଉଡେଇ ନେଇଯିବ ନହେଲେ।
ଏଠି ବର୍ଷା ପାଗ କରିକି ରଖିଛି।
ହଁ ଆମ ଆଡେ ବି ସେମିତି ବର୍ଷା ପାଗ କରିକି ରଖିଚି।
ଆଜି ଟିକେ ଗରମ କମ ଅଛି ବର୍ଷା ପାଗ ପାଇଁ ଆଣି ଖାଇଥିଲି। ଆଉ ତମେ କଣ ଖାଇଥିଲ?
ମୁଁ ଆଜି ଖାଇଥିଲି ଭାତ ଡାଲି ଭଜା ଆମ୍ବ କାକୁଡି।
ଆଉ ତମ ଦେହ ଭଲ ଅଛି?
ହଁ ଦେହ ପା ସବୁ ଭଲ ଅଛି ଆଉ ତମର?
ହଁ ମୋର ବି ଭଲ ଅଛି।
ଆଉ ରଜ ପାଇଁ ସବୁ କିଣା କିଣି କରିସାଇଲଣି।
ନାଁ ଆଜି ଯିବି ତମେ କିଣା କିଣି କରିସାରିଲଣି?
ହଁ ମୁଁ ରଜ ପାଇଁ ସବୁ କିଣା କିଣି କରିସାରିଲାଣି ମୁଁ ଖାଲି ଅପେକ୍ଷା କରିଚି କେବେ ରଜ ହବ। ଆଉ କେବେ ବୁଲିବି।
ନାଇଁ ଆମେ କିଛି କିଣିନୁ।
ମାନେ ମୁଁ ଡ୍ରେସ ଡ୍ରେସ ଗୁଡା ସବୁ କିଣି ଦେଇଛି। କିନ୍ତୁ କିଛିଟା ତା ସହିତ ଯୋଉ କୁହନ୍ତି ନାଁ କାନ ଫୁଲ ଚୁଡି ଏଗୁଡା ସବୁ ମୁଁ ଆଣିନି ସେଗୁଡା ଆଣିବା ବାକି ଅଛି।
ସେଗୁଡା କେବେ ଆଣିବ?
ସେଗୁଡା ଦେଖିବା ରଜ ପୂର୍ବ ଦିନ ଯାଇକି ନେଇ ଆସିବି। ଯୋଉ ଖରା ହଉଛି ନା ସେ ଖରାରେ ବାହାରକୁ ଯିବାକୁ ହିଁ ଇଚ୍ଛା ହଉନି।
ହଁ ବହୁତ ଖରା ହଉଛି। ପୁଣି ଗଲେ କୁଆଡେ ଆସିଲା ବେଳକୁ ହାଲତ ଖରାପ ହେଇଯାଏ।
ସେପଟେ ମଣିଷ ପୁରା ସିଝି ଯାଉଛି ଖରାରେ। ମୁଁ କହଲି ରଜରେ କଣ ସବୁ କରିବ ବୋଲି ଭାବିଛ?
ଦେଖିବା ଆଜି ଗଲେ ଡ୍ରେସ ଫ୍ରେସ୍ ଆଣିବା ପୁଣି ତାପରେ ପ୍ଲାନ୍ କରିବା ସାଙ୍ଗ ମାନଙ୍କ ସହିତ କୁଆଡେ ଯିବା ପାଇଁ ଆଉ।
ଯାତ୍ରାରେ ଟିକେ ବୁଲାବୁଲି ନ କଲେ ଆଉ ହଉନି ହବନି କିନ୍ତୁ ଏ ଯୋଉ ଖରା ହଉଛି ସେଥିରେ ଯିବାକୁ ହିଁ ଇଚ୍ଛା ହଉନି।
ଏ ଯେମିତି ଖରା ଅଛି ତାପରେ ରଜ ବି ଅଛି ଦେଖିବା କଣ ହଉଛି।
ରାଜରେ ଦୋଳି ଖେଳ କି ନାଇଁ?
ହଁ, ତମେ?
ମତେ ତ ବହୁତ ଭଲ ଲାଗେ ଦୋଳି ଖେଳିବାକୁ। ଉଁ ଖାସ କରିକି ବି ଆମ ଏପଟେ ନା ଖାଲି ପଟା ଦୋଳି ହିଁ ଲଗାଯାଏ। ତମ ସେପଟେ?
ଏପଟେ ବି ଖାଲି, ଆମ ଏପଟେ ବି ଖାଲି ପଟା ଦୋଳି ଲଗାଯାଏ।
ମାନେ ବହୁତ ପ୍ରକାର ଦୋଳି ଥାଏ ବାଉଁଶରେ ବି ଦୋଳି ଲଗାଯାଏ ପଟା ଦୋଳି ଲଗାଯାଏ। ଆଉ ଯୋଉ କୁହନ୍ତି ସେଡି ଦୋଳି ଲଗାଯାଏ କିନ୍ତୁ ଆମ ଏପଟେ ଖାଲି ପଟ୍ ପଟା ଦୋଳି ହିଁ ମୁଁ ଲ ଦେଖିଛି।
ଆଉ ମୁଁ ବି ଖାଲି ପଟା ଦୋଳି ଦେଖିଛି ନହେଲେ ଆଉ କିଛି ଦେଖିନି ବି।
ଆଉ କଣ ଭଲ ଲାଗେ ତମକୁ ଖାଇବାକୁ? ରଜରେ ଖାସ୍ କରି ଯୋଉ ପିଠା ହୁଏ ନା?
ହଁ। ରଜରେ ପିଠା ଖାଇବାକୁ ମତେ ଏ ମୋତେ ନମ୍ବର ଦେ ମୁଁ ରଜରେ ପିଠା ଖାଇବାକୁ ଚକୁଳି ପିଠା ଭଲ ଲାଗେ ଆଉ ତମକୁ କି ପିଠା ଭଲ ଲାଗେ? କଣ-ଅ? ନା ଆମକୁ ଭଲ ଲାଗେନି।
ରଜରେ ଗୋଟେ ପିଠା ହୁଏ ଯୋଉଟାକି ବହୁତ ଫେମସ୍ ଥାଏ ସେ ପିଠାଟା।
ମତେ ଆଣିକି ଦବନି।
ସେଇଟା କଣ ଜାଣିଛ?
ନାଆଁ ଟା ଜାଣିନି।
ପୋଡପିଠା ହୁଏ, ରଜରେ ଖାସ୍ କରି ପୋଡ ପିଠା ହିଁ ହୁଏ।
ହଁ ମୁଁ ଖାଇ-ଇଛି, କିିନ୍ତୁ ମୁଁ ମାନେ ଏତେ ଖାଇନି।
ଆଉ କି ପିଠା ତମର ସେପଟେ ହୁ
ଆମର ଏପଟେ ଚକୁଳି ପିଠା ହୁଏ ପୋଡ ପିଠା ହୁଏ କିନ୍ତୁ ମୁଁ-ଉ-ଉ ମାନେ ଖାଏନି। ତମକୁ ଭଲ ଲାଗେ?
ହଁ ମତେ ପୋଡପିଠା ବହୁତ ଭଲ ଲାଗେ ବହୁତ ମାନେ ମୁଁ ଅପେକ୍ଷା କରିଥାଏ କେବ୍ କେବେ ରଜ ହବ ଆଉ ମୁଁ କେବେ ପୋଡପିଠା ହିଁ ଖାଇବି। ମାନେ ଏତେ ଏତେ ପସନ୍ଦ ମତେ ପୋଡ ପିଠା। ପୋଡ ପିଠା ହୁଏ, କାଙ୍କେରା ହୁଏ, ଆରିସା ହୁଏ। ଏ ସବୁ ପିଠା ରଜରେ ହ। ଆଉ କଣ ଭଲ ଲାଗେ ତମକୁ ରଜରେ କରିବାକୁ।
ମତେ ରଜ ପାନ ଖାଇବାକୁ ବହୁତ ଭଲ ଲାଗେ।
ରଜାପାନ ଭଲ କି ନାଇଁ?
ହଁ ରଜ ପନେଇ ମତେ ବହୁତ ଭଲ ଲାଗେ ମୁଁ ଖାଏ।
ରଜପନ ଟା ହଁ ରଜପନା ଟା ବହୁତ ଭଲ ଲାଗେନା ଖାଇବାକୁ? ମିଠା ମିଠା।
ହଁ ଆ ଯୋଉ ମିଠା ଲାଗେ ଆଉ ତା ମାନେ ପୁରା ଗୋଟା ପାନ ଯୋଉଟା ପୁରା ଭଙ୍ଗାଇକି ଆମର ଏ ମାନେ ଜଣେ ଅଛନ୍ତି। ମାନେ ସେ ପାନ ଭାଙ୍ଗନ୍ତି ତାଙ୍କର ପାନ ବହୁତ ଭଲ ଲାଗେ।
ହଁ, ମୋ ରଜ ମାନେ ମୋ ରଜରେ ଖାସ କରି ମୁଁ ଏତେ ପାନ ଖାଏନି କିନ୍ତୁ ରଜପାନ ଟା ଖାଇବାକୁ ବହୁତ ଭଲ ଲାଗେ।
ହଁ। ସେଇ ପାନ ତ ମାନେ ଇଏ ଟା ପୁରା ଅଲଗା ଥାଏ।
ହଁ ସେତ ଯୋଉ ମିଠା ମିଠା ପଡେ ଯୋଉ ଚେରି ବି ପଡେ ଆଉ ଛୋଟ ଛୋଟ। ନାଲି ନେଲି କଣ ସେଗୁା ସବ ପଢେଁ ଜାଣିନି କିନ୍ତ ବହୁତ ଭଲ ଲାଗେ।
ହଁ ସେ ଆମ ୟାରେ ଗୋଟା ଗୋଟେ ମାନେ ଚେରି ବି ପକେଇକି ଦିଅନ୍ତି ପୁର ଗୋଟେ ତା ଗୋଟେ ଚେରି ଉପରେ ଲଗେଇକି ଦିଅନ୍ତି।
ରଜରେ ପୁଚି ଖେଳ କି ନାଇଁ।
ନୁ ଆମ ଗୋଳା ବଥା ହେଇଯାଏ। ମୁଁ ନା ଅଳ୍ପ ସମୟ ଖେଳେ।
ତା ଖେଆଳ ତ ରଜରେରେ ଯେ ଶୁଣିଛ ନା ରଜରେ କୁହନ୍ତି କି ଝିଅ ପିଲ ମାନେ ଖାଲି ପାଦରେ ଚାଲନ୍ତିନି। ତ ସେମାନେ କଦଳୀ ପଟୁଆରେ ଚପଲ କରିକି ପିନ୍ଧନ୍ତି କେବେ ପିନ୍ଧିଛ?
ନା ନା ମୁଁ ମାନେ ଶୁଣିବି ନଥିଲି ଆଜି ତମ ମୁହଁରୁ ଶୁଣିୁଛି।
ଆ ଶୁଣ ନଥିଲ ମୁଁ ବି ଏଇଟାକୁ ଶୁଣିଛିି କିନ୍ତୁ କେବେ ପିନ୍ଧିନି ସେ କୁହନ୍ତି କି ରଜରେ ଝିଅ ପିଲାମାନେେ କଦଳୀ ପଟୁଆରେ ଚପଲ କରିକି ପିନ୍ଧନ୍ତି ଖାଲି ପାଦରେ ଚାଲନ୍ତିନି ବୋଲି।
ଆ ତ ଆମେ ଆମ ଜୋତାଇ ପିନ୍ଧିକି ଚାଲି ପାରିବୁ ନା।
କଣ କହିଲ?
ମୁଁ କହିଲି ଆମର ଯାହା ଆମେ ନୂଆ ଜୋତା କିଣିକି ଆଣୁଛନ୍ତି ସେଟା ବି ତ ପିନ୍ଧିକି ଚାଲିପାରିବୁ।
ହଁ ନା ସେଟା ତ କେହି ମାନୁନାହାନ୍ତି ତ ମାନେ ଦେଖେଇଛି ତ ପ୍ରାୟତ କେହି ପିନ୍ଧନ୍ତିନି କିନ୍ତୁ କୁହନ୍ତି। କି ସେ ମାନେ ଖାଲି ପାଦରୁ ଚାଲନ୍ତି ନା ସେଟା ପାଇଁ ଚାଲିଲେ ଆମ ଯୋଉ ଭୂମି ମାତା ଯିଏ ଅଛନ୍ତି, ବସୁମତୀ ମା ତାଙ୍କୁ ଏତେ କଷ୍ଟ ହୁଏନି ସେଥିପାଇଁ କୁହନ୍ତି କି ରଜରେ ଝିଅ ପିଲାମାନୋନ କରଦଳୀପଟରେ ଚପଲ କରି ପିନ୍ଧନ୍ତି।
ତମ ସେପଟେ କେହି ପିନ୍ଧୁଛନ୍ତି?
ନାଇଁ ମୁଁ ତ ସେଇୟା କହୁଛି ମୁଁ ଶୁଣି ଶିଖଲି କେବେ ଦେଖିନି।
ମୁଁ ଆଜି ଫାଷ୍ଟ ଟାଇମ୍ ତମ ମୁହଁରୁ ଶୁଣୁଛି।
ହଁ ରଜରେ ବି ଏମିତି ବହୁତ କିଛି ଜିନିଷ ଲୁଚିକି ଥାଏ। ଯେମିତି ଆମ ରଜ ତିନିଦିନି ଯୋଉ ଚାଷ କାମ ହୁଏନି। ରଜରେ। ରଜ ତିନିତି ହଁ କାମ ମାନେ ହୁଏନି। ଯୋଉ ଦିନ ବସୁମତୀ ସ୍ନାନ ଦିନ ଯୋଉ ଶିଳ ଯୋଉ ଶିଳ ଥାଏ ଜାଣିଛ ନା?
ଯୋଉ ଦେଖିଛ ନା ଶିିଳ ଯୋଉଥିରେ ମସଲା ବଟାଯାଏ। ତ ସେଇ ସେଇ ଯୋଉ ଶିଳ ଯୋଉ ମସଲା ବଟା ଯାଏନି ଯୋଉ ପୁଆ ଟା ଥାଏ ବାଡି ପରିକା ତ ସେଇଟାକୁ ଥଦି ହଳଦୀ ପାଣିରେ ଗାଧେଇକି ବସୁମତୀ ସ୍ନାନ କରନ୍ତି ଆମର ସମସ୍ତେ ସକାଳୁ।
ଲାଷ୍ଟ ନା ଶେଷ ରଜରେ?
ଆଛା। ନା ଆମ ଆଡ଼େ କାହିଁ ମାନେ ସେ ଏମିତି ହଉନି।
ଯୋଉ ରଜ କୁହନ୍ତି ନା ପାଞ୍ଚ ଦିନ ହୁଏ ଆମ ସେମିତି ପାଞ୍ଚ ପାଞ୍ଚ ଦିନି ଯାଙ୍କ ରଜ ପାଳନ ହୁଏ କିନ୍ତୁ ରଜ ତିନି ଦିନ ଆମର ପାଳନ୍ତି। କିନ୍ତୁ ଯୋଉ କୁହନ୍ତି ରଜ ସଜ ବାଜ ଯୋଉଦିନ ନା ଆମର ସେଦିନ ସେ ଚୁନା କୁ ଟା ଯାଏ ପିଠା ଯନ୍ତା ଯାଏ ସେଦିନ। ଆଉ ପ୍ରଥମ ରଜ ଦିନ ପୋଡ ପିଠା ଟା କଟା ଯାଇକି ଖିଆଯାଏ।
ଆଚ୍ଛା, ହଁ ଆମ ଏପଟେ ତ ରଜ ତିନି ଦିନ ହୁଏ।
ଆମର କିନ୍ତୁ ଯେଉଁଦିନ କୁହନ୍ତିନି ରଜ ସଜବାଜ ଯେଉଁ ଦିନ ସେଦିନ ଆମର ସେଥିରେ କୁଟା ଯାଏ। କୁଟା ଯାଇକି ପିଠା ପ୍ରସ୍ତୁତି ହୁଏ ତା ପରଦିନ ଖାଆନ୍ତି।
ଆଚ୍ଛା।
ହଁ ପ୍ରଥମ ରଜଦିନ। ରଜପାଇଁ ମୁଁ ଏ ଯୋଉ ଚୁଡ଼ିଦାର ନେଇ ଆସିଛି।
ଆଚ୍ଛା।
ମାନେ ଯେତେ ସାଧା ମାନେ ସାଧା ଏବେ ଟିକେ ପିନ୍ଧିବାକୁ ଭଲ ଲାଗୁଛି ଯେତେ ସାଧା ସିଧା ଡ୍ରେସ୍ ପିନ୍ଧିବ ସେତେ ଭଲ। ଏ ଯୋଉ ଗରମ ହଉଛି ସେଥିରେ କଣ ଆଉ ପିନ୍ଧିବ।
ଗରମରେ ଯେତେ ସାଧା ପିନ୍ଧିବ ଯେତେ ହାଲକା ପିନ୍ଧିବ ସେତେ ଭଲରେ ରହିହବ।
ସେତେ ଭଲ, ତମର ବୋଧେ ସାରାରା ବୋ ଏତେ ବହୁତ ଭଲ ଲାଗେ ପିନ୍ଧିବାକୁ ନାଇ।
ହଁ।
ମାନେ ଏତେ ଭାରି, କେମିତି ପିନ୍ଧ ତମେ?
ମତେ ତା ମାନେ ମତେ ହାଲକା ହିଁ ଭଲ ଲାଗେ କିନ୍ତୁ ହାଲକା ମନ ଉପରେ ଏତେ ନିଏନି। ମୁଁ ଜାଣିନି ଟିକେ ନା ଭାରି। ଥରେ ଦିଥରେ ପିନ୍ଧେ ତାପରେ ପୁଣି ସେମିତି
ହାଲକା ଭଳିଆ ସୁନ୍ଦର ଲାଗିବନି ଆଉ ରଜରେ ମୁଁ ସେମିତି ଟିକେ ପିନ୍ଧିବ କି? ଆମର କଣ ଅଛି। ହଁ ଆମର କଣ ନା ଚୋଡ଼ି ଦରଗଡା ଯୋଉ ଆସେ ସେ ଯେତେ ସା କଥା ଆଣି ବସେ ସେତେ ସୁନ୍ଦର ଲାଗିବ।
ହଁ କିନ୍ତୁ ଆମର ନାହିଁ।
ହଁ ତାହେଲେ ଯେତେ ସାଧା ଆଣବ ସେତେ ସୁନ୍ଦର ଲାଗିବ। ଆଉ ସାରଟା କଣ ନା ଯେତେ ଭାରି ଆଣିବ ସେତେ ସୁନ୍ଦର ଲାଗିବ।
ହଁ ଏଟା ଠିକ କଥା କିନ୍ତୁ।
ମାନେ ସବୁ ପୋଷାକର କିଛି ନିର୍ଦ୍ଦିଷ୍ଟ କଣ। କୁ କାର୍ଯ୍ୟ ଥାଏ ଯେଉଁତରେ କିିନ ସେଟା
ହଁ ସମସ୍ତଙ୍କର ଅଲଗା ଅଲଗା କାମ ହେଇଥାଏ ଆଉ।
ଯାହାକୁ ଯୋଉଟା ଭଲ ଲାଗିବ ସେ ସେଇଟା ନେଇକି ଆସିିବ।
ହଁ
ଆଉ କଣ ଭଲ ଲାଗେ ତମକୁ ରଜଟା କରିବାକୁ।
ମତେ ତ ଅଧିକ ଭୁଲିବାକୁ ଭଲ ଲାଗେ।
ସେଇଟା ବହୁତ ମାନେ ହଳତା ମେହେନ୍ଦୀ ଲଗେଇବାକୁ ବହୁତ ଭଲ ଲାଗେ ରଜରେ। ଯି
ହଁ ମତେ ମେହେନ୍ଦୀ ଲଗେଇବାକୁ ବହୁତ ଭଲ ଲାଗେ।
ହଁ ଭଲ ଲାଗେ ନା ସେ ଯୋଉ ମେହେନ୍ଦୀର ରଙ୍ଗ ଟା ଯେତେବେଳେ ଆସିଯାଏ। ବହୁତ ଖୁସି ଲାଗେ ଏତେ ଗାଟ ରଙ୍ଗ ଆସିଛି।
ଆଉ ସବୁଦିନ ଲଗେଇବା ମେହେନ୍ଦୀ ଅଲଗା ଆଉ ରଜ। ଜେ ମେନ୍ଦ ଲଗେ ବା
ରାଜମ ଦେଖ ସବୁଦିନ ମେେତି ଲଗୁଛ କିଛି ନା କିଛି ପୂଜା ପର୍ବ। ସେଇ ଲଗେଇବ ସେତେ ତ ଗୋଟେ ମଜା ଥାଏ ମୁଁ ମେହେନ୍ଦୀ ଲଗେଇଛି ଏଇ ପାଇଁ ମେହେନ୍ଦୀ ଲଗେଇଛି ଆଜି ଏଇ ଦିନଟା ସେଥି ମୁଁ ମେହେନ୍ଦୀ ଲଗେଇଛି। ମାନେ ଝିଅ ପିଲା ନା ବହୁତ ଛୋଟ ଛୋଟ ଜିନିଷରେ ଖୁସି ହେଇଯାଆନ୍ତି।
ହଁ ହେ ମୁଁ ଆଜି ପୂଜା ହବ ମୁଁ ଆଜି ନୂଆ ଚୁଡ଼ି ଆଣିଛି ମୁଁ ନୂଆ ଡ୍ରେସ ଟି ଆଣିଛି।